ହ୍ୟାଲୋ। ସାଙ୍ଗ କଣ ଖବର? ନମସ୍କାର ନମସ୍କାର।
କଣ କରୁଥିଲେ ଆପଣ?
ହ୍ୟାଲୋ! ମୁଁ ଏଇ ବସି ଥିଲି ଅବିକା ଗାଧେଇ ପାଧେଇ ଖାଇ ପିଇକି। ଟିକେ ଯାଇଥିଲି ବିଲା ଆଡେ। ବୁଝିଲେ କି! ଆମ ତଳି ଟା ପଡିଛି। ଧାନତଳି ବୁଝିଲେ କି ଯୋଉଁ କାଉ ମାଉ ଖାଇଯାଉଛନ୍ତି ତ ଏବେ ନୂଆ ପଡିଛି ଧାନ କାଉ ମ ଖାଇଯାଉଛନ୍ତି ସେଇଥିପାଇଁ ଆସି ଟିକେ ଆସିଥିଲି ଆଉ ଏଇନା ଘରେ ପହଞ୍ଚିଲି, ବୁଝିଲେ କି। ଘରେ ପହଞ୍ଚିକି ଗାଧେଇ ପାଧେଇ ଟିକେ ପଖାଳ ଖାଇଦେଲି। ଦେହ କଣ ହେଇଯାଉଥିଲା। ପଖାଳ ଟିକେ ଖାଇଦେଇକି ବସିଛି ଅବିକା ଆଉ। ଆଉ ଆପଣ ଅଭିକା ଫୋନ କଲେ ଆଉ କଲେଜ ଶୁଣନ୍ତୁ କଲେଜ ମୋର ସରିଗଲା। ଏ ବର୍ଷ, ବୁଝିଲେ କି। ଆଉ ଭାରି ମନେ ପଡୁଚି, କଲେଜ କଥା ଆଉ ସରିଗଲା ସେ ସାଙ୍ଗସାଥି ସବୁ ମିଳାମିଶା ବୁଲା ନହଲେ ଆଜି ମୁଁ କଲେଜ ଯାଇଥାନ୍ତି। ଅବିକା କଲେଜ ରୁ ଫେରିଥାନ୍ତି, ହେଲେ ଅବିକା ମୁଁ ଘରେ ବସିଚି ଆ।
ତିନି ବର୍ଷ ହେଲାଣି ଏଇ କଷ୍ଟ ପାଇ ପାଇ ଆସୁଚି, ବୁଝିଲେ ନା। କଷ୍ଟ ନୁହଁ କହିଯା ସେଇଭଳି କିଛି ଭାବନ୍ତୁ ଆଉ ଆପଣ ଜାଣିଛନ୍ତି ଆପଣ ସବୁଦିନ କଲେଜ ଯାଆନ୍ତି, ଆପଣ ଘରକୁ ଫେରିକି ଆସନ୍ତି। ଗୋଟେ ସୁଧା ଦିଟା ସୁଧା ବୁଝିଲେ ନା, ମୁଁ ବନ୍ଧୁ ଆପଣ ଜାଣିଥିବେ ଘର ବାହାରେ ରହିକି ପାଠ ପଢୁଛି। ବୁଝିଲେ ନା। ଆଜ୍ଞା, ଘରୁ ପଳେଇଆଉଛି କୋଉ ମାସକରେ ଥରେ ଯାଉଛି, ବୁଝିଲେ। ଘର କଥା ଭାରି ମନେ ପଡୁଚି। ପାଠ ପଢିବାକୁ ଟିକେ ମନ ଲାଗୁନି, ବୁଝିଲେ ନା। ଏବେ ନୂଆ ନୂଆ ମୁଁ ଆସିଚି କଲେ ହଷ୍ଟେଲକୁ। ଯେତେବେଳେ ଆସିଥିଲି ନୂଆ ନୂଆ ସେତେବେଳେ ଭାରି ଅଧିକ ମନେପଡୁଥିଲା। ଏବ୍ ବର୍ଷ ପାଠ ପଢା ଅଛି, ବୁଝିଲେ।
ହଁ।
ଆପଣ ଆପଣ କଣ ଶୁଣୁନାହାନ୍ତି ମୁଁ କଣ କହୁଚି।
ହଁ କହୁନାହାନ୍ତି?
ଆପଣ ସକାଳୁ ଆଜ୍ଞା ଚୂଡ଼ଗୁଣ୍ଡ ଖାଇଦେଇ ଯିବୁ କଲେଜ, ବୁଝିଲେ। ଆସିକି ନିଜେ ରୋଷେଇ କରିବାକୁ ପଡିବ, ନିଜେ ରୋଷେଇ କଲେ ଖାଇବେ। ଆପଣ ଯଦି ବାହାରେ ରହିକି ଖାଇବା ହୋଟେଲରୁୁ ମଗେଇବେ ତ ଦେହ ଖରାପ ହବ ଆପଣ ଜାଣି
ହଁ ହ ଠିକ୍ କହା ସେ ବାହାରୁ ସବୁ ଖରାପ ଜିନିଷ ସବୁ ତେଲ ରହିଯାଉଛି ଦୁଇ ଚାରି ଦିନ ତେଲ ପକାଉଛନ୍ତି, ବାସି ଖାଇବା ଦେଇଦେଉଚନ୍ତି।
ଆଜ୍ଞା, ସେ ତେଲ ଖାଇବା ଖାଇବେମାନେ ଆପଣଙ୍କ ଦେହ ଖରାପ ହେଇଯିବ ବୁଝିଲେ ନା, ସେଥିପାଇଁ ଯେ ଘରେ ଗ୍ୟାସ୍ ଗୋଟେ ଅଛି ଏଠି ଆମେ ଆଣି ରଖିଚୁ ବୁଝିଲେ ନା।
ନିଜ ନିଜେ ରୋଷେଇ କରିକି
ହୁଁ।
ଆଜି ଯେମିତି ବନ୍ଧୁ ଶନିବାର ମୁଁ ଆମିଷ ଖାଏନା, ବୁଝିଲ ନା ଶନିବାର ଭାତ, ଡାଲି, ଆଳୁ ଚଖା, ବଡି ଦିଟା ଅଛି ବୁଝିଲେ ନା। ଘରୁ ଆଣିଥିଲି, ଏଇ ଆଜ୍ଞା ଏଇନା ଖାଇାଇ ଖାଇକି ଏଇନା ଉଠିଲି ଆପଣକୁ
ହ ନାଇଁ ମୁଁ ବି ଶୁଣନ୍ତୁ ମୁଁ ବି ଥିଲି ବୁଝିଲେ କି ମୁଁ ଦୁଇ ବର୍ଷ ରହିଚି ଛାତ୍ର ନିବାସରେ ଏକ ହଷ୍ଟେଲ କୁହନ୍ତି, ବୁଝିଲେ କି ଅ ସେଠି ମାନେ ଅନେକ ପ୍ରକାର ଅସୁବିଧା ଅଛି କିନ୍ତୁ ସିଏ ଗୋଟେ ଅଲଗା ଜୀବନ ବୁଝିଲେ ନା। ସେଇ ସମୟରେ ସେଇ ଜୀବନ ଏକ ମାନେ ସେ ଜୀବନ ସାରା ସେ ସମୟ ମନେ ରହିବ। ସେ ସାଙ୍ଗସାଥି ଖେଳ ମାନେ ବହୁତ ଲମ୍ବା ରାତି ପର୍ଯ୍ୟନ୍ତ ଜାଗିକି ରହିବା ସାଙ୍ଗମାନଙ୍କ ସହ ଖେଳିବା ମାରପିଟ କରିବା ଝଗଡ଼ା କରିବା ତାକୁ ଚିଡ଼େଇ ଦବା ତାଙ୍କ ସାଙ୍ଗେ ଲାଗିବା ସେ ମଜା ସେ ଆଉ କ୍ୟାଣ୍ଟିନ୍ ଖାଇବା ଆଉ ସାଙ୍ଗମାନଙ୍କ ସହ କ୍ଲାସକୁୁ ଯିବା ମଜା କରିବା ଆସିବା। ଏ ସବୁ ଏକ ମାନେ ଶୁଭ ମାନେ ସୁ ଜୀବନ କିନ୍ତୁ କଷ୍ଟ ଅଛି, କିନ୍ତୁ ସେଇଟା ଗଲା ପରେ ମନେ ପାଡ଼ିବ ତାର ଭାଲ୍ୟୁ ଯାଇ କିଛିଟା ଥିଲା, କଲେଜ ମାନେ କଲେଜ ଲାଇଫ ଥିଲା ହଷ୍ଟେଲ ଲାଇଫ ଥିଲା ସେ କଥାଭାରି ମାନେ ପଡ଼ିବ ଆଉ
ନାଇଁ ବନ୍ଧୁ ବହୁତ ମାନେ ଜୀବନରେ ତ ଏଠି ମଜା ବହୁତ ଅଛି କାରଣ ବହୁତ ପ୍ରକାର ସାଙ୍ଗସାଥି ଏଠି ଅଛନ୍ତି, ହେଲେ ବହୁତ ଯେତେବେଳେ ଘରକୁ ଫୋନ କରିଦଉଛନ୍ତି ମା ଟିକେ କାନ୍ଦିକି କହି ଦଉଛନ୍ତି, ତୋ କଥା ଭାରି ମନେ ପଡୁଛି, ମୁଁ ଘରେ ଆଗେ ଟିକେ ରହି ଦୁଷ୍ଟାମି ପରେ
ହ
ସମସ୍ତଙ୍କ ଆଖି ଆଗରେ ରୁହେ, ଘରେ ଟିକେ ଡରନ୍ତି ବୋଧେ କୋଉଠି ଛାଡ଼ିବାକୁ ହେଲେ ଆପଣ ପାଠ ପଢ଼ା ପାଇଁ ତ ଛାଡିବେ ନହେଲେ ଭବିଷ୍ୟତ ନଷ୍ଟ ହେଇଯିବ ଆପଣ ଜାଣିଛନ୍ତି।
ହଁ।
ସେଠିକି ଟିକେ ପଳେଇଲେ ଘରେ ଯେତେବେଳେ ଫୋନ କରିଦଉଛନ୍ତି, ମୋର ବି ବହୁତ ଘର କଥା ମନେ ପଡ଼ିଯାଉଛି। ବୁଝିଲେ ବନ୍ଧୁ। ସେଥିରେ ଆପଣ ବି ତ ରହିଛନ୍ତି ଆପଣ କହୁଥିଲେ, ଘର କଥା ମନେ ପଡ଼ିଲେ ଆପଣ ଜାଣିଥିବେ କେମିତିଆ ଲାଗିବ।
ହୁଁ।
ତାପରେ ବି ସବୁ କିଛି ଭୁଲିକି ଆଗକୁ ବଢ଼ିବାଟା ହିଁ ଆମର ନିୟମ ଯଦି ଆପଣ ଗୋଟେ କଥା ଧରିକି ରହିବେ ତାହେଲେ ଆପଣ ତ ଆଗକୁ ଚା-ଯାଇପାରିବେ ନାହିଁ
ଠିକ୍ ଅ ତାମ ହେଲେ
ହଁ। ତ ସେଥିପାଇଁ ବନ୍ଧୁ ମା ବି ନିଜକୁ ନିଜେ ବୁଝେଇ ଦଉଛି ଆଉ ମୁଁ ମଧ୍ୟ ନିଜକୁ ନିଜେ ବୁଝେଇ ଦଉଛି ବୁଝିଲେ ଆଜ୍ଞା ଏ -ଏଇଭଳି ଚାଲିଛି ଆଉ ଆଉ ବନ୍ଧୁ ଆପଣଙ୍କର ନା କଣ ସରିଲା ପାଠ ପଢ଼ା?
ନଁ ମୁଁ ଅଭିକା ମୋର ଗ୍ରାଜୁଏସନ୍ ସରିଲା ବୁଝିଲେ କି ମୁଁ ଇତିହାସ ଅନର୍ସରେ କରିଥିଲି ଇତିହାସ ପାଠ ପଢୁଥିଲୁ ବିଗତ ତିନି ବର୍ଷ ହବ, ଭାବୁଛି ଆଗକୁ ମୁ ସେଇ ଇତିହାସ ରେ ସ୍ନାତକ ଡ଼ିଗ୍ରୀ ହାସଲ କରିିବି ବୋଲି ତ ଦେଖିବା ପରୀ କ୍ଷା ମଧ୍ୟ ଦେଇଛି ପ୍ରବେଶିକା ପରୀକ୍ଷା ଦେଇଛି, ଆଗକୁ କଲେଜ ଆସିବାର ଅଛି କଣ ଆସୁଛି କଣ ନାହିଁ ସେ ବିଷୟରେ ବିଚାର କରିବା ବୁଝିଲ କି?
ଆଜ୍ଞା ବନ୍ଧୁ ଆପଣ -ଆପଣ ଯୋଉ ରହିଥିଲେ ଆପଣ ଛାତ୍ର ନିବାସ ରେ ବୁଝିଲେ ଆପଣ କେଉଁ ଜାଗାରେ ରହିଥିଲେ, ମୁଁ ବର୍ତ୍ତମାନ ଏବେ କଟକର ବାଦାମବାଡ଼ି ଜାଗାରେ ଅଛି - ରହି -ରହୁଛି ଆପଣ କୋଉଠି ରହୁଥିଲେ?
ନାଇଁ ଆମେ ରହୁଥିଲୁ ଭୁବନେଶ୍ଵର ଯୋଉ ଅଛି ଉତ୍କଳ ବିଶ୍ଵବିଦ୍ୟାଳୟ ସେଇ ତାଦିହରେ ଆମେ ପାଠ ପଢୁଥିଲୁ। ସେଠି ଶୁଣ ରାଜଧାନୀଟା ଯେହେତୁ ଯେହେତୁ ରାଜଧାନୀଟା ସବୁ ସୁବିଧା ରହିଛି ସାଙ୍ଗସାଥି ମାନଙ୍କ ସବୁ ବୁଲାବୁଲି ମଧ୍ୟ ଭଲ ହୋଇଥା ସେ ଜୟଦେବ ବାଟିକା ହଉ କି ଆଉ ଧଉଳିଗିରି ହଉ ଆଉ ଆଇଟି ପାର୍କ ହଉ, ଏମିତି ସବୁ ଅନେକ ପ୍ରକାର ସବୁ ଜାଗା ଅଛି, ଆମ ସାଙ୍ଗ ମାନେ ସବୁ ବୁଲିବାକୁ ଯାଉ ସନ୍ଧ୍ୟା ବଳେ ସକାଳେ ପାସ୍ କର ଥିଲ ସାଙ୍ଗସାଥି ମିଶିକି ଖାଉଥିଲୁ ବୁଲିବାକୁ ଯାଉଥିଲୁ, ବାହାରକୁ ସେଠୁ ତ ପୁରୀ ଅଳ୍ପ ବାଟ ନା ସେଠୁ ପଢୁଥିଲୁ ଟିକେ ବୁଲି ଆାଉଥିଲୁ ସମୁଦ୍ର ଆଡ଼େ ଟିକେ ବୁଲି ଆସୁଥିଲୁ କୋଣାର୍କ ମନ୍ଦିର ହଉ, ଏମିତି ସବୁ ମଜା ମସ୍ତି ଚାଲିଥିଲା ଦୁଇ ବର୍ଷ କେମିତି ଦୁଇ ବର୍ଷ କେମିତି ବିତିଗଲା, ଜଣା ହି ପଡିଲାନି ବହୁତ ଜଲଦି ଦୁଇ ବର୍ଷ ବି ତିଗଲା ତା ମଧ୍ୟରେ ପାଠ ପଢା ଭଲ ସେ ପଢାପଢି ଉଠିଲା
ଆଜ୍ଞା ବନ୍ଧୁ ଆମର ତ ଏଇଠି ପାଖରେ କଟକ ବାରବାଟୀ ଷ୍ଟାଡିୟମ ଆପଣ ଜାଣିଥିବେ।
ହଁ ହଁ ଖେଳା ହୁଏ, ବାରାବାଟି ଷ୍ଟାଡିୟମରେ।
ବିଶ୍ଵ ପ୍ରସିଦ୍ଧ ଆଜ୍ଞା ଆମ ଷ୍ଟାଡିୟମ ତ ବନ୍ଧୁ ସେଠିକି ଆମେ ବହୁତଥର ଆମ ଭାରତ ଦେଶର ଖେଳାଳିଙ୍କୁ ଦେଖିଛୁ କାରଣ ଏଇଠି ଆମ ପାଖରେ ବୁଝିଲେ ନା ଆମକୁ ଟିକେଟ ଟିକେ ସହଜ ଯଦି ମିଳିଯାଏ ଆମ କଲେଜ ତରଫରୁ ବୁଝିଲେ। କମ ଟଙ୍କାରେ ମିଳିଯାଏ ତ ଆମେ ମଧ୍ୟ ଦୁଇ ତିନି ଥର ଖେଳ ଦେଖିବାକୁ ଯାଇ ଯୋଉ ବୁଝିଲେ ଆମେ ଭାରତର ବଡ ବଡ ଖେଳାଳିକୁ ଦେଖିଛୁ ମାନେ ବହୁତ ଦୂରରୁ ଦେଖିଛୁ, କିନ୍ତୁ ଆଜ୍ଞା ଦେଖିଛୁ ବୁଝିଲେ ସେ ମଜା ବି ଆଜ୍ଞା ବହୁତ ଭଲ ମଜା ମୋବାଇଲ ରୁ ଭିଡିଓ ବନେଇକି ଘରେ ଆଣି ଦେଖେଇବା କି ଦେଖ ଆମେ କେମିତି କେମିତି ଆମ ଖେଳାଳିକୁ ଦେଖିଛୁ ବୁଝିଲେ ନା। ଘରେ ମଧ୍ୟ ବହୁତ ଖୁସି ହେଇଯାଆନ୍ତି କାରଣ ଆପଣ ତ ଜାଣିଛନ୍ତି ଆମ ଭାରତରେ କେତେ ପ୍ରକାର ଖେଳର ଖେଳ ଅଛି କିନ୍ତୁ। ସବୁଠୁ ମୁଖ୍ୟ ଖେଳ ଆମର ହେଲା କ୍ରିକେଟ ଖେଳ ବୁଝିଲେ ନା ଯଉଟା କିି ସବୁଆଡେ ଖେଳ ହଉଛି ଅଧିକ ପରିଚାଳିତ ଖେଳ। ଆଉ ସେ ଖେଳାଳିକୁୁ ଦେଖିବା ମାନେ ଆଉ ମନ କେତେ ଖୁସି
ହ ଠିକଥା ଭାଇ। ନାଇ ହଁ ସେଇ ବାରବାଟୀ ସେଇଠି ବାରବାଟୀ ଷ୍ଟାଡିୟମ। ପାଖରେ ଆମର ଅଛି କଟକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପଡିିଆ ବୁଝିଲେ ନା ସେ ହଁ। ବର୍ଷ ବାଲିଯାତ୍ରା ହୁଏ ଆମେବି ଯାଉ ବୁଲିବା ପାଇଁ। ଆମ ଘର ପାଖରୁ ଅଳ୍ପ ବାଟ ଚାଳିଶ କିଲୋମିଟର ବୁଝିଲେ ନା? ଆଉ ଆମେ ସବୁ ଯାଉ ବୁଲିବା ପାଇଁ ବାଲିଯାତ୍ରା ଏସିଆର ବଡ ଓପନ ଟ୍ରେଡ଼୍। ହଁ ମାର୍କେଟ ସେଟା ଆମର ବାଲିଯାତ୍ରା ଯେତେବେଳେ ହୁଏ ସେ ପଡିଆରେ ସବୁ ହା ହସ୍ତ ଶିଳ୍ପୀ ଏତିକ ସବୁ ମାନେ ମାନେ ଆଦିବାସୀ ମାନେ ଆଉ ମାନ ଅନ୍ୟ ଜାତି ଲୋକମାନେ ଆସିକି ସେଠାରେ ବେପାର ବାଣିଜ୍ୟ କରନ୍ତି ସାରା ଓଡିଶା କଣ ବି ରୁ ମଧ୍ୟ ଲୋକ ଆସନ୍ତି ବିଭିନ୍ନ ବିଭିନ୍ନ ଜିନିଷ କିଣା ବିକା ହୁଏ ସେଠାରେ ସେଠରେ ଚାରଠୁ ଆରମ୍ଭ ହେଇ ତେଲ ଆରମ୍ଭ ହେଇ ବିଭିନ୍ନ ମସଲା। ଏବଂ ହାତ ତିଆରି ବସ୍ତୁ ବସ୍ତ୍ର ଏବଂ ଉପ ଗଣ ମଧ୍ୟ ସେଠାରେ ବିକ୍ରି କରାଯାଏ। ତ ସମସ୍ତେ ଲୋକ ଆସନ୍ତି ସେଠି କିଣାବିକା ହୁଏ। ଏବଂ ବିଭିନ୍ନ ହିରୋ ହିରୋଇନ ଅଭିନେତା ଆ ଏବଂ ରାଜନେତା ମଧ୍ୟ ଆସନ୍ତି ସେଠାରେ ସେ ସମୟ ସେ ରାତି ପୁରା ମାହଲ ହେଇଯାଏ। ପୁରା ଅଲଗା ପ୍ରକାର। ପ୍ରତିଦିନ ଦୁଇ ଲକ୍ଷରୁ ତିନି ଲକ୍ଷ ଲୋକ ସେଠାକୁ ଆସନ୍ତି। ଦଶ ପନ୍ଦର ଦିନ ହୁଏ ସେ ପଡି ଯୋଉ ମେଳା ହୁଏ ତ ଆମେ ଯାଉ ବୁଲିବା ପାଇଁ। ଆପଣ ବି ଯାଉଥିବେ ନାଇଁ କି?
ଆଜ୍ଞା ମୁଁ ତ ଯାଉଛି ଗତ ବର୍ଷ ଆମେ ଯାଇଥିଲୁ ବୁଝିଲେ ନା। ଆପଣ ଜାଣିଛନ୍ତି ବହୁତ ବଡ ଅ ପଡିଆରେ ହଉଛି ବାଲିଯାତ୍ରା। ମେଲନ୍ ଟି ବୁଝିଲେ ନା।
ହଁ।
ଆମ ସାଙ୍ଗସାଥି ମଧ୍ୟ ହଜି ଯାଇଥିଲୁ କଣ ହଜିଯିବା ମାନେ କଣ କରିବା ଫୋନ ଫୋନ ତ ଲାଗିବନି ତା ଭିତରେ। ସେଥିପାଇଁ ଭାରି ହଇରାଣ ହଉଥିଲୁ ବୁଝିଲେ ତାପରେ ବି ସାଙ୍ଗସାଥି ଉ ମାନେ ନିଜ ନିଜକୁ
ହୁଁ ହଲୋ।
ଛୋଟ ଛୁଆ ଟା ବୁଝିଲେ ନା। ଆଉ ବନ୍ଧୁ ଆଉ ବନ୍ଧୁ କଣ କରୁଛନ୍ତି ଏବେ ଆଉ କଣ କରୁଛନ୍ତି ପାଠପଢା ଉପରେ।
ଏଇ ବିକା ବର୍ତ୍ତମାନ ପାଠ ପଢ଼ୁଛି ଆଉ ପରୀକ୍ଷା ଆଗାମି କିଛି ସରକାରୀ ପରୀକ୍ଷା ଆସିଲେ ତା ଭର୍ତ୍ତି ବାହାରିଲେ ସେ ପରୀକ୍ଷା ଦବା ଏକ ମାନେ ଚାକିରୀ ହେଇଗଲେ ଚାକିରି ସହ ଟିକେ ପାଠ ପଢା ଘର ପାଇଁ ଟିକେ ସାହାଯ୍ୟ ହେଇଯାନ୍ତା। ବୁଝିଲେ କି ସବୁବେଳେ ଘର ପଇସା ରେ ଚଳୁ ଯଜନା ଆମେ ତ ଟିକେ ସୁବିଧା ହୁଅନ୍ତା ଆମର
ବନ୍ଧୁ କଲ୍ କିଏ କରିଛି? ଆପଣ କରିଛନ୍ତି ନା ମୁଁ କରିଛି?
ଆପଣ କରିଛନ୍ତି।
ଧନ୍ୟବାଦ ବନ୍ଧୁ ଜଣେଇବାରୁ ମୁଁ କହୁଥିଲି ବନ୍ଧୁ କଣ କହିଲେ? ଆପଣ ଯୋଉ ହଷ୍ଟେଲ କଥା କହୁନଥିଲେ ଛାତ୍ର ନିବାସ କଥା ସେଥିରେ ଆପଣ ଖାଇବାକୁ କଣ ମିଳୁଥିଲା ଟିକେ କହିବେ କି?
ଭାତ ଯୋଉ ସକାଳେ ଦଉଥିଲେ ଉପମା ହଉ ନହେଲେ ଅଣ୍ଡା ହଉ ନହେଲେ ବ୍ରେଡ୍ ହଉ ଏମିତି ଦଉଥିଲେ ଖରା ବେଳେ ଭାତ ଡାଲି ନର୍ମାଲ ଆଇଁଷ ଦିନେ ଚିକେନ ଟିକେ ଦଉଥିଲେ ବୁଧବାରକୁ ପ୍ରତି ବୁଧୁବାର ମଟ ଟନ ଟିକେ ଦଉଥିଲେ। ଆଉ ଛତୁ ହଉ କି ପନିର ହଉ ସାଧାରେ ରାତିରେ ରୁଟି ତଡକା ହଉ ମଟର ତରକାରୀ ହଉ କି ଅଣ୍ଡା ଭୁଜିଆ ହଉ ଏମିତି ସବୁ ଦଉଥିଲେ। ହଉ ବନ୍ଧୁ ଆପଣଙ୍କ ସାଙ୍ଗେ କଥା ହେଇି ଭଲ ଲାଗିଲା। ଆଉ କଣ କହିଲେ?
ବନ୍ଧୁ ସବୁ କେମିତି ରହୁଥିଲା ସେଠିକାର?
ଖାଜୁଛନ୍ତି ସେମିତି ଆଉ ଘର ବାଗିିବା କଣ ହେଇପାରିବ। ହଉ ରଖନ୍ତୁ ଆପଣ ଆଉ
ଆଜ୍ଞା ଆଜ୍ଞା ହଁ ବନ୍ଧୁ ରହୁଛି।